ଆଉ କହନ୍ତୁ ମ।
ହଁ କଣ କରୁଛନ୍ତି ବିଜି ଅଛନ୍ତି ନା ଫ୍ରି ଅଛନ୍ତି ଏବେ।
ନାଇଁ ନାଇ ବିହ ପ୍ରିୟା କ ଅଛି।
ଆଚା ଫ୍ରି ଅଛନ୍ତି।
ହଁ।
ହୁଁ ଆଛା ଆଉ କଣ ସହିଗଲା କାମ ସବୁ ସରିଗଲା ଘର।
ହଁ ସକାଳବେଳ ଯାଉଖିଆ ସବୁ ଜାଗା ହେଇଗଲା।
ହୁଁ ହୁଁ ହୁଁ ହୁଁ ଆଚଛା ଠିକ ଅଛି। ହୁଁ ଆଉ ମୋର ବି ସରିଗଲା ସକାଳେ ଜଳଖିଆ।
ଆଚ୍ଛା।
ଏବେ ରନ୍ଧାାବଧ ଭାତ ହେଇନି ଭାତ କରିବି। ଆଉ ତରକାରୀ ହେଇଯାଇଛି ଡାଲି ହେଇଛି ଆଉ।
ହ।
ହଉ ଠିକ ଅଛି ଆମର ବି ରୁଟି ହେଇଥିଲା ରୁଟି ଖାଇଲୁ ସରିଗଲା। ଜରଖ ଆଛା ଠିକ ଅଛି ମ୍ୟା ଆମେ ଏବେ କାମ ଉପରେ କଥା ହବା। ଆଜି ଆମର ଯୋଉ ଟପିକ ଅଛି ନା ସେଇଟା ପରମ୍ପରା ଉପରେ ଅଛି ହେଲା। ଫେଷ୍ଟିଭାଲ ଓପରେ ଅଛି। ଆପଣ କୋଉ ଅଁ ଉଁ ଫେଷ୍ଟିଭାଲକୁ ଅ ତ ଦ ଦିଏ ପ ପସନ୍ଦ କରୁଚନ୍ତି କାହାର କଣ ଟିକେ କହିବେ।
ତ ଫେଷ୍ଟିଭାଲ୍ ଅଛି ରମଜାନ୍ ଫେଷ୍ଟିଭାଲ୍ ଅଛି ବକ୍ରି ଇଦ୍ ଫେଷ୍ଟିଭଲ ଅଛି ରମଜାନ୍ ଫେଷ୍ଟିଭଲରେ ତିରିଶ ଦିନ ତ ଉପାସ ରହିବାର ଅଛି। ବାଧିବ ସେଇଟା ହଁଅଁ ସେରା ତ ବାଧିବ। ସମସ୍ତଙ୍କୁ ତିରିଶ ଦିନରୁ ଉପାସ ଚାଲିଚି। ଆଉ ପୂଜାରେ ତ ସେଇଁଆ ଆଉ ବାସ ଖାଲି ବିରିୟାନୀ। ରନ୍ଧା ହୁଏ କିଏ କୁଣିଆମାନେ ଆସନ୍ତି।
ହୁଁ ହେଲେ ଆମର ଅ ହଁ ହଁ ଆପଣଙ୍କର ଯୋଉ ରମଜାନଟା ହୋଉ ଚି ସେଇଟା ଚଏ ଚନ୍ଦ୍ର ଦେଖିକି ର ରଖିଚନ୍ତି ନେଇକି ଉପାସ କରୁଛନ୍ତି ତିରିଶ ହବ କେବେ ଅଣତିରିଶ ତିରିଶ ଏମିତି ଥାଉଚି ନୁହେଁ କି? ଆଚ୍ଛା ତିରିଶ ହେଲା ତିରିଶ ଉପାସ କରିବେ ଆଉ ଥରେ ଚନ୍ଦ୍ର ଦେଖିକି ଆଉ ଥରେ ଛାଡିକି ପର୍ବ ପାଳନ କରିବେ ନାଇଁ କି ହଁ ତାହେଲେ ସେ ଯୋଉ ଉପାସ ଯୋଉ ରହୁଚ ହେଲେ ତିରିଶ ଦିନ ଯାକ ରହୁଚ ନା ସେଲେ ପାହାନ୍ତିଆରୁ ଉଠିକି ଖାଉଥିବେ ତ?
ହଁ ତିନିଟା ରାତିରୁ ଉଠିକି ଖାଉଚୁ। ଆଉ ଦିନ ସାରା ଉପାସ ନା କିଛି ନାଇ ଗୋଟେ ଟୋପା ପାଣି ହେଲେନି ଆଉ ସନ୍ଧ୍ୟାବେଳେ ଛଅଟା ଆମର ଲାଷ୍ ଯା ହେଲା ପରେ ଆମର ଉପାସ ଫିଟିବ।
ଓହୋ ହୋ ହୋ ଆଚ୍ଛା ଆଚ୍ଛା ଆଚ୍ଛା ସେମତି। ହୋଉ ହେଲେ ସେଇଟା ତିରି
ହଁ ହଁ।
ଜଳଖିଆ, ଡ୍ରିଙ୍କସ୍ ଏମିତି ସବୁ ରହିବ ଆଉ।
ହଁ।
ହୁଁ ଆଚ୍ଛା ଆଚ୍ଛା ତିରିଶଟା ଜାକ ହେଲେ ଆପଣ ରଖୁଛନ୍ତି?
ହଁ ରଖୁଚୁ।
ଆଚ୍ଛା ଆଚ୍ଛା ଆଉ ଆପଣଙ୍କ ଫ୍ୟାମିଲିରେ କିଏ କିଏ ରଖୁଚନ୍ତି ନା?
ଫ୍ୟାମିଲିରେ ସମସ୍ତେ ରଖିଥୁଲେ ମାଆଙ୍କୁ ଛାଡ଼ିକିରି ମାଆଙ୍କ ଡାଇବେଟିସ୍ ସୁଗର ଅଛି ତ ତାଙ୍କେ ଆଗେ ରଖିଲେନି ଆଉ ସାନ ଛୁଆ ଯାକର ତାଙ୍କର ହେଲାନି ମ ଭାଇର ଦିଇଟା ଝିଅ ଯାହା କରୁଥିଲେ ଗୋଟେ ଗୋଟେ ଉପାସଟା ଦିଇଟା ଭାଇ, ଦିଇଟା ଭାଉଜ, ମୁଁ।
ହୁଁ ତାହାଲେ ଏଇଟା ଖରାରେ ଖରାରେ ଆସିଲେ ବଡ କଷ୍ ଷ୍ଟ ନାଇଁକି ଉଁ ହଇରାଣ ହେଇ ଯିବେ ହଇରାଣ ହେଇଯିବେ ହୁଁ ଅଛି ହୋଉ ଉଁ ସେପ୍ ଠିକ ଅଛି ମୁଁ ଆପଣଙ୍କୁ କୋହୁଚି ବି ଖ୍ରୀଷ୍ଟମାସ ଉପରେ କୋହୁଚି ବୁଝିଲେ।
ଆଚ୍ଛା।
ଖ୍ରୀଷ୍ଟିଆନ୍ ମାନଙ୍କର ଖ୍ରୀଷମାସ ଉପରେ କୋହୁଚି ଆଉ ଆମର ଅଛି ଖ୍ରୀଷ୍ଟିୟନ ମାନଙ୍କର ଡିସେମ୍ବରରେ ସେଇଟା ପାଳନ କରାଯାଏ ଡିସେମ୍ବରରୁ ହୁଁ ବାଇଶ ବେଳକୁ ଛୁଟି ଦିଆଯାଏ ସ୍କୁଲ ଜାକରେ ଖ୍ରୀଷ୍ଟିୟନ ସ୍କୁଲରେ। ଆଉ ସେଇଟା ତାଙ୍କ ଷ୍ଟାର୍ଟ ହେଇଯାଏ ଡିସେମ୍ବର ପଚିଶରେ ତାଙ୍କର ହଁ ବଡ ଧୁମଧାମରେ ସେଟା ଖ୍ରୀଷ୍ଟମାସ ସେମାନେ ପାଳନ କରନ୍ତି ଖ୍ରୀଷ୍ଟିଆନମାନେ। ଆଉ ଏଥିରେ ଜିସସ୍ ଖ୍ରାଇଷ୍ଟକୁ ଅ ସେମାନେ ଇଏ କରନ୍ତି ହୁଁ ପ୍ରଶାନ୍ତ୍ କରନ୍ତି ତାପରେ ସାନ୍ତା କ୍ଲଜ ଆସିକି ସେଇ ଗିଫ୍ଟ ଫିଫ୍ଟ ଦିଅନ୍ତି। ଖ୍ରୀଷ୍ଟମାସ ହେଲେ ପରେ ଆଉ ସେଥିରେ ସେମାନେ ବି କଣ ତାଙ୍କର ପ୍ରାର୍ଥନା ପ୍ରେୟାର କଣ ଥାଉଚି ଚର୍ଚ୍ଚ ଯାଆନ୍ତି। ଚର୍ଚରେ କରନ୍ତି ସାତ ଆଠ ଦିନ ଚର୍ଚ୍ଚରେ ସେମାନଙ୍କର ବି ପ୍ରେୟାର ଚାଲେ। ଆଉ ଯା ସେମାନେ ଗିଫ୍ଟ ଦିଅନ୍ତି ହଁ ପଚିଶ ଡିସେମ୍ବର ହେଲେ ଯାଇକି କେକ୍ କାଟନ୍ତି ହଁ। ସେମାନେ ବଡ ଉତ୍ସ ହ ଆନନ୍ଦରେ ଉତ୍ସା ଉଲ୍ଲାସରେ ସେଟା ପାଳନ କରନ୍ତି କରାଯାଏ। ସେଟା ସ୍କୁଲ କଲେଜ ଆଉ ଆମର ଗଭର୍ଣମେଣ୍ଟ ଅଫିସ ଗୁଡା ସବୁ ଡିସେମ୍ବର ପଚିଶ କୁ ଛୁଟି ଥାଏ।
ହଁ
ହୁଁ ଆଉ ଟିଚର ମାନେ ବି ବଡ ଖୁସିରେ ହଁ ଖ୍ରୀଷ୍ଟିୟାନ ମାନଙ୍କର ଖ୍ରୀଷ୍ଟମାସ ହେଲା ବଡ ପର୍ବ ହିନ୍ଦୁ ଧର୍ମେ ଦଶ୍ ସରା ହେଲା ବଡ ପର୍ବ। ଇସଲାମ ଧର୍ମରେ ରମଜାନ ହେଲା ବଡ ପର୍ବ।
ହ
ହଁ ଖ୍ରୀଷ୍ଟିୟ ଇଏ ତମର ଶିଖ ମାନଙ୍କର ଗୁରୁ ନାନକ ଜୟନ୍ତୀ ସେମାନେ ପାଳନ କରନ୍ତି ଏମିତି ସବୁ ଅଛି ଆଉ କାହିଁ ବଲେ ଆମ ଗୋଟେ ଭାରତ ଗୋଟେ ଧର୍ମ ନିରପେକ୍ଷ ରାଷ୍ଟ୍ର ତ ସବୁ ପ୍ରକାର ପର୍ବପର୍ବାଣି ସବୁ ପାଳନ କରାଯାଏ ଏଠି। ବୁଝିଲ ନା? ଓ ବେଡ଼ସିିଟ୍
ହୋଗି
ହୁଁ ତେରୁ ଲୋକ ମାନଙ୍କର ଭୋଗୀ ହଁ ହଁ। ସେଇଟା ପାଳନ କ ସେଇଟା ଜାନୁଆରୀ ମାସରେ ହୁଏ ହେଲା। ହଉ। ଦଶହରା ହେଲା ଦଶହରା ପୂର୍ବରୁ ତ ଆମର ଯ ଅଛି ଗଣେଶ ଚଉ ଉଠି ହୁଏ ଗଣେଶ ପୂଜା ପରେ ଦଶହରା ପାଳନ କରାଯାଏ ହିନ୍ଦୁ ଧ ମରେ ବୁଝିଲେ ନା ଆଉ ସେଇଟା ତ ତାଙ୍କର ଦୁର୍ଗା କୁ ସେମାନେ ଇଏ କରନ୍ତି ନା ଦୁର୍ଗା ପୂଜା ପାଳନ କରନ୍ତି ସେଇଟା ବି ହିନ୍ଦୁ ଧର୍ମର ବଡ ପର୍ବ ସେଟା ହଁ ସେଥିରେ ବି କଲେଜ ସ୍କୁଲ ସବୁ ଛୁଟି ଥାଏ। ହଉ ଏଇଟା ଦଶହରା ଯୋଉ ଅଛି ଆମର ବେଙ୍ଗଲ ରେ ବେଙ୍ଗଲ ରେ ବେଶୀ ଆନନ୍ଦରେ ପାଳନ କରାଯାଏ। ସେଇଠି ହଁ ଦଶହରା ଟା ଓଡିଶାରେ ବି ହୁଏ କାଳୀ ପୂଜା ହୁଏ। ତାପରେ ଏକୋଇଶି ଦିନ ପରେ ଆଉଥରେ ଦୀପାବଳି ହଁ ଦୀପାବଳି ଷ୍ଟାର୍ଟ ହୁଏ। ବୁଝିଲ ନା? କେ ଅଛି ଆଉ ଆଉ କଣ କୁହନ୍ତି। ହଉ ଫେଷ୍ଟିଭ ସବୁ ଚାଲେ ଏମିତିଆ। । ଆଉ ଆଉ କଣ ପର୍ବ ବିଷୟରେ ଆପଣ ଜାଣିଛନ୍ତି ଟିକେ କହି ପାରିବେ ମତେ?
ହଁ ଆମର ବାତୁରି ହେଲେ ବାତୁରି ପର୍ବ ହେଲେ ବଡ ଏକା। ଅ ତାହିଁରେ ଛେଳି କଟା ହେବ। ମାଂସ ସବୁ ଯାକ ସାଙ୍ଗମାନଙ୍କୁ ରିଲେଟିଭସ୍ ମାନଙ୍କୁ ଦିଆ ହବ ଗରିବ ମାନଙ୍କୁ ଦିଆହବ।
ହଁ।
ଆଉ ତାଲେ ହେଲେ ବିରିୟାନୀ ସବୁଯାକ ରନ୍ଧା ଭଡା ହବ। ହଁ ଏମିତି ଅଛି।
ଆଚ୍ଛା ଆଚ୍ଛା ତାରେ ମହରମ ବି ହୁଏ ପରା?
ହଁ ଏବେ ଆମର ମହରମ୍ ହେଲେ ଷ୍ଟାର୍ଟ ହଉଛି ମହରମ ଦଶ ଦିନ ପରେ ତାରେ ହେଲେ ସେ ଫେଷ୍ଟି ଫେଷ୍ଟିଭାଲ୍ ହେବ ତାହି ହେଲେ ରନ୍ଧା ହେବ। ଖିଚଡା ହେବ ଖିଚିଡି ହେବ ଆଉ ତାରେ ସର୍ବତ ହେବ ସବୁ ଘର ମାନଙ୍କୁ କୁ ଦିଆହେବ ଗରିବମାନଙ୍କୁ ଦିଆହେବ ଏମିତି ଅଛି ଆଉ।
ହଁ ଆଚ୍ଛା। ରମଜାନ ମାସ ପରେ ତାପରେ ବକରିଦ ଆସ ତାପରେ ମହରମ୍ ଆସିବ ନାଇଁ କି? ହୁଁଁ ଆଛା। ହୁଁ ଆଚ୍ଛା ଆଛା ଆଛା। ତାପରେ ଆଉ କଣ କଣ ଦୀପାବଳି ଦୀପାବଳି ବିଷୟରେ ଜାଣିଛନ୍ତି ନା ନାଇଁ ଯେ?
ହଁ ଦୀପାବଳି ବିସରେ ଜାଣିଛୁ ତାଙ୍କର ବଡ ବଡ ତାଙ୍କର କିଏ ବଡ଼ ବଡ଼ ଲୋକମାନେ ଆସିବେ। ଯେଉଁମାନେ ତାଙ୍କର ଶ୍ରାଦ୍ଧ ସେଦିନେ। ବଡ ବଡିଆ ତାଙ୍କର ଶ୍ରାଦ୍ଧ ସେଦିନେ ତାଙ୍କେ ଦୀପ ସବୁ ଜାଗ ଲଗ ଲଗେଇକି ଘରକୁ ସଜେଇକିରି ସବୁ ଦୀପାବଳି କରିବେ ଆଉ। ସବୁ ମିଠା ସବୁ ଯାକ ରନ୍ଧାବଡ଼ା କରିଏ।
ହୁଁ। ସଜିି ପାଳିରେ ସେମାନେ ଲକ୍ଷ୍ମୀ ପୂଜା କରନ୍ତି ହଁ ଲକ୍ଷ୍ମୀ ଘରୁକୁ ଆସିବେ। ଓଡ଼ିଶାରେ ପାଳନ କରାଯାଏ। ଦୀପାବଳିରେ ସବୁ ଚାରିଆଡେ ଏ ବହୁତ ଆନନ୍ଦରେ ଦୀ ପାଳି ମଧ୍ୟ ପାଳନ କରାଯାଏ। ସେଟା ହଁ ବାଣ ଫୁଟାଯାଏ। ଆଉ ସେ ଯ କୁହା କଥିତ ଅଛି ଯେ ସେ ରାମଚନ୍ଦ୍ର ବନବାସ ସ ସାରିକି ଆସିଲେ ବୋଲି ହଁ ବଡ ଆନନ୍ଦରେ ସେଟା ଦୀପାବଳି ଟା ପାଳନ କରାଯାଏ। ରାବଣଙ୍କୁ ଦହା ଦହନ କରାଯାଏ। ଏମି ଅଛି ଆଉ ସବୁ ଧର୍ମରେ ସବୁ ପର୍ବ ଗୁଡାକ ଏଷରେ ପାଳନ କରାଯାଏ। ବହୁତ ଖୁସି ରେ ଆନନ୍ଦରେ ପାଳନ କରନ୍ତି ନାଇଁକି? ଆଛା! ଆଉ କଣ ଆଉ
ମୁଁ ଏତି
ଆଚ୍ଛା ହଁ। ଏଇ ଦଶହରାରେ ଦଶହରାରେ ତମର ଯୋଉ ଅଛି ପିଠ ଠା ଗୁଡାକ
ହଁ ସେହି କିଏ ସମସେ ହଁ। ଯେଉଁମାନେ ଅଛନ୍ତି ହଁ।
ପିଠା ପିଠା କରିକି ଦିଅନ୍ତି। ସ୍କୁଲ କଲେଜ ଆଉ ସବୁ ଛୁଟି ଥାଉଛି ତ ପିଲାମାନଙ୍କୁ ବଡ଼ ଖୁସି ସେଇଟା ଦଶହରା ପାଳ ଚାରିଆଡେ ସେ ମଣ୍ଡପ ଲଗାଯାଏ। ଦୁର୍ଗା ହଁ ଦୁର୍ଗା ମୂର୍ତ୍ତି ବସାଯାଏ। ହୁଁ ଏସବୁ ଜାଗା ଆଛି ଆଉ ହଁ। ଧୁମଧାମରେ ହୁଏ ନା ଦଶହରା ବି ହଁ ହିନ୍ଦୁ ଧର୍ମରେ ହଁ ସେଟା ବି ନିଶ୍ଚୟ ପାଳନ କରନ୍ତି। ସବୁ ଧ ନର୍ମରେ ସମ୍ମାନ ଇଏ ଦିଆଯାଇଛି ଯେ ଆମେ ଦେଖିକି ରେସପେକ୍ଟ କରିକି ଇଏ କରିବାକୁ। ଆଉ କିଛିନାହିଁ। ଆଉ କଣ ଏହା ତ ହେଇଗଲା ଆଉ ହୁଁ। ଆଉ ଜୈନମାନଙ୍କର ବି ଅଛି ବୌଦ୍ଧ ଧର୍ମରେ ଅଛି।
ହଁ ଶିଖମାନଙ୍କର ଅଛି ଗୁରୁ ନାନକ ଆଉ ତାଙ୍କର ସମସ୍ତଙ୍କର ଧର୍ମରେ ଅଲଗା ଅଲଗା ଆଉ।
ହଁ। ଅଲଗା ହିସାବରେ ସେମାନେ ସବୁ କରନ୍ତି ଆଉ।
ହଁ।
ଆଚ୍ଛା। ଆଉ କଣ ଆଉ କଣ ବିଷୟ ଜାଣିଛନ୍ତି ଆପଣ? ଆଉ କୋଉଠି ଆମର ଇଏ ଦେଖିଛନ୍ତି କି ପୁରୀର ଜଗନ୍ନାଥ।
ନାଇଁ ସେରା ହେଲେ ଏକୋଇଶି ଦିନର ଚାଲେ ପୁରୀ ଜଗନ୍ନାଥଙ୍କର ଏବେ ସେଇଟା ହେଲେ ବେଶୀ ଭଲ ବଡ ପର୍ବ ହଁ।
ଆ ହଁ ସେଇ ଯାଏ ତା ବି ଜଗନ୍ନାଥ ଏବେ ପୁରୀ ପୂଜା ହବ ପରାତ। ପୁରୀର ରଥଯାତ୍ରା ହବ ଏବେ ରିସେଣ୍ଟଲି ହବାର ଅଛି। ଆଉ କଣ ଯେ ସେଟାତ ଭଲ ତ ରଥଯାତ୍ରା ହୁଏ ରଥ ବାହୁଡା ହୁଏ। ହୁଁ ତେର ଦିନ ଚାଲେ ସେଇଟା। ହଁ ସେଟା ବି ବଡ ଧୁମଧାମରେ ହୁଏ ପୁରୀରେ ସେଟା ହୁଏ।
ହଁ।
ପୁରୀରେ ହିଁ ହୁଏ ସେଟା। ସେଟା ହେଲା ମେନ ଇଏଟା ପୁରୀର ଜଗନ୍ନାଥ ପର୍ବଟା ପୁରୀର ରଥଯାତ୍ରାଟା ମେନ ଫେଷ୍ଟିଭାଲ ପୁରୀର। ଏମିତି ସବୁ ତ ଚାଲିଛି। ପର୍ବ ପର୍ବାଣି ପରମ୍ପରା ଅଛି ଯୋଉଟା ଆମର ଆଗରୁ ପୁରୁଷମାନେ ସବୁ କରି କରିକି ଆସ ସନ୍ତି ଆମକୁ ଶିଖେଇଛନ୍ତି ଆମେ ଦେଖିକି ସେଟା ଚାଲିଛୁ ଆଉ କଣ। ଆଉ ସେମାନେ ଆମକୁ ଯଦି ନ ଶିଖେଇଥାନ୍ତେ ଆମେ ଆଜି କିଛି ଜାଣିନଥାନ୍ତେ। ଆମର ଲୋକମାନେ ଯୋଉ ଅଛନ୍ତି ସେମାନେ ଶିଖେଇବାରୁ ନା ଆମେ ଜାଣିଛୁ। ନହେଲେ କୋଉଠି ଜାଣି ସା ସେଇଟା ହେଲା ମେନ୍ ଟା ବୁଝିଲ। ହଉ ହଉ ମା ଠିକ ଅଛି। ଆମର ଟାଇମ ଓଭର ହଉଛି ଆଜି ଆମେ ପରମ୍ପରା ଉପରେ କଥା ହେଲେ ଜାଣି ପାରିଲି ମୁଁ ଯେ କେମିତି ସବୁ ହଉଛି ଆପଣ ବି କିଛି ଜାଣିଲେ ବୁଝିଲ। ହଉ ଠିକ୍ ଅଛି ମ୍ୟାମ ଓକେ ଥ୍ୟାଙ୍କୟୁ ମ୍ୟାମ ରହିଲି।